ହ୍ୟାଲୋ।
ହ୍ୟାଲୋ।
ମୁମେ ଶୁଭୁଛି, ଉୁଁ କେମିତି ଅଛନ୍ତି ଆପଣ?
ହଁ ଭଲ ଅଛି, ଆପଣ କେମିତି ଅଛନ୍ତି?
ହଁ, ଠବଲ୍ ଠିକ୍ ଠାକ୍ ଚାଲିଛି ଆଉ ସନ୍ଧ୍ୟାବେଳେ ବସିବା ଆଉ, ବାଲ କୁନି ରେ ବସି, ଟିକେ ଫବନ ହଉଛି, ଆଜି ଦିନସାରା ବହୁତ ଗରମ ହଉଥିଲା। ତ କିନ୍ତୁ ସନ୍ଧ୍ୟାବେଳୁ ଟି କେନ୍ ପାଗ ଟା ଏତେ ଚେଞ୍ଜ ହେଇନି କିନ୍ତୁ ଟିକେ ଭଲ ଲାଗୁଛି, କାରଣ ଆକ୍ଚୁଆଲି ଥମ୍ ପବନ ଟା ଟିକେ ଥଣ୍ଡା ଲାଗୁଛି ଦେହକୁ।
ହଁ ହଁ ନା ଆଜି ଟିକେ ଅ ଆଖପାଖରେ ବର୍ଷା ବି ହେଇଛି। ଏପଟେ ପାଖାଏ ସେଥିପାଇଁ ଟିକେ ବି ଭଲ ପବନ ହଉଛି? ଆଛା ଅ ବର୍ତ୍ତମାନ ଆମର ଦେଖ କୁଥିବ ସେ ଏକ ଅ ମାନେ ଦେଶର ସଙ୍କଟ ପରିସ୍ଥିତିରେ ଆମେ ଅ ବେଟେରି ଚାଳିତ ବା ଆମ ପାଖରେ ଥିବା ସେ କରେଣ୍ଟ ଚାଳିତ ବିଦ୍ୟୁତ ଚାଳିତ ଅ କିଛି ଯାନ ବ୍ୟବହାର କରୁଛେ କିମ୍ବା ପେଟ୍ରୋଲ ଅ କାର୍ ବା ପେଟ୍ରୋଲ ଆ ଗାଡ଼ି ବ୍ୟବହାର କରୁଛେ। କିଛି କିଛି ଡିଜେଲ ଚାଳିତ ବ୍ୟବହାର କରୁଛେ। ତ କଣ ଆ ସମ୍ବନ୍ଧୀତ ତ- ଆ କଣ ରହି
ମୁଁ ଆକ୍ଚୁଆଲି ବ ଆପଣ ମତେ ଯଦି କ୍ୱେଶ୍ଚିନ୍ ପଚାରିଲେ ମୁଁ ଭାବୁଛି ଯେ ଏ ବି ପେ ପେଟ୍ରୋଲ୍ ତ ଯୋଉଁ ରେଟରେ ମାନେ ଯେମିତି ବର୍ତ୍ତମାନ ଚାଲିଛି ଯୁଦ୍ଧ ସେ ଦୂରା ଯଦି ପେଟୋଲ ଯାହା ରେଟ୍ ବଢ଼ୁଛି ଆଉ ଇଲେକ୍ଟ୍ରିକ କାର ଟା ଯଦିଓ ମାନେ ମୁଁ ବି ମୁଁ ବି ଆଜିଠୁ ବର୍ଷେ ଦୁଇ ବର୍ଷ ତଳେ ଭାବୁଥିଲି ଇଲେକ୍ଟ୍ରିକ୍ କାର୍ ଟା ଗୋଟେ ଭଲ ବିକଳ୍ପ ହେଇ ବାହାରିବ। ବୋଲି। ଯୋଉ ସେଇ ଅନୁସାରେ ମତେ ଲାଗୁଛି ଇନଫ୍ରାଷ୍ଟ୍ରକ୍ଚର ଏତେ ଡେଭଲପ୍ ହଉନି ଆଉ ଯୋଉ ବି କାର ସବୁ ବାହା- ବାହାରୁଛି ଆପଣ ଦେଖନ୍ତୁ ମାନେ କେତେ ଦାମିକା ଦାମିକା ବଡ କାର ବାହାରିଲେ ବି ତ ଅଂ ଡିଷ୍ଟାନ୍ସ ଟ୍ରାଭେଲ କରୁଛନ୍ତି ଗୋ ଗୋଟେ ଥର ଚାର୍ଜ ରେ ପାଂଶ ଛଅଶହ କିଲୋମିଟର ଏଇ ଟାଇପ ର ଏତେ କମ୍ ଡିଷ୍ଟାନ୍ସ ର ଟ୍ରାଭେଲ ଯଦି କାର ଆପଣ ଯଦି ଗୋଟେ ନଉ ଚନ୍ତି ଆଉ ଆପଣ ତାକୁ ନେଇକି ଯଦି ସିଟି ଭିତରେ ଯଦି ବୁଲିବେ ତ କିଛି ଅସୁବିଧାନାହିଁ କାରଣ ଆପଣ ଘରୁ ଚାର୍ଜ କରିକ ଗଲେ ସେଠି ଭିତରେ ଆପଣ ପଚାଶ ଶହେ କିଲୋମିଟର୍ ଯାଏଁ ବୁଲିଲେ ଫେର ଆଣିକି ଘରେ ଚାର୍ଜ କଲେ। କିନ୍ତୁ ସେମିତିଆ ଯଦି କାର ନେଇକି ଆପଣ ଯଦି ଗୋଟେ କୁଆଡ଼େ ବାହାରକୁ ଯିବାକୁ ଯଦି ଚିନ୍ତା କରିବେ ଆପଣ ମନରେ ସବୁବେଳେ ଟେନସନ ରହିବ କି ଆପଣ କୋଉଠି ତାକୁ ଚାର୍ଜ କରିବେ ଯଦି ଚାର୍ଜିଙ୍ଗ ନ ମିଳିଲା। କାର ଚାର୍ଜ ସରିଯିବ ପାଂଶ ମାନେ ଆପଣ ଲମ୍ବା ଡିଷ୍ଟାନ୍ସ ଟ୍ରାଭେଲ କରିଛନ୍ତି ଆଉ ଦିଟା ଷ୍ଟେଟ୍ ବି ଟ୍ରାଭେଲ କରଛନ୍ତି ଯୋଉଠିକି ଆପଣଙ୍କୁ ଟୋଟାଲ ହଜାର ବାରଶହ କିଲୋମିଟର ଟ୍ରାଭେଲ ଅଛି ଦି ଦିନରେ ତ ଆପଣଙ୍କୁ ନିଜେ ଛଅଶହ କିଲୋମିଟର ଛଅଶହ କିଲୋମିଟର ଟାର୍ଗେଟ ମାନେ ଆପଣ ତିନିଶହ ଚାରିଶହ କିଲୋମିଟର ଗଲା ପରେ ଆପଣ ଏଗେନ୍ ଇମିଡେଟ ଚାର୍ଜ ଚାର୍ଜ କରିବାକୁ ପଡ଼ିବ। ଚାର୍ଜର ନ ମିଳିଲେ ଆପଣ ଟେନସନ୍।
ଆଜ୍ଞା।
ଓ ସେଥିପାଇଁ ମୁଁ ଭାବୁଛି ଏଇ ସମୟରେ ଯୋଉ ଯୋଉ ଟାଇପର ସ ସିଚୁଏସନ୍ ଆମର ଅଛି ଫ୍ଲେକ୍ସ ଫୁଏଲ ଟା ଅପସନ୍ ଟା ବହୁତ ଭଲ। ଆଉ ଫ୍ଲେକ୍ସ ଫୁଏଲେ ଅଲରେ ଅଲରେଡି ତ ଏଥିରେ ଗର୍ମେଣ୍ଟ
କଣ କେମିତି ତା ଭିତରେ ହୁଏ?
ଆକଚୁଏଲି ଫ୍ଲେକ ଏବେ ଯୁଉଟା ଆମେ ଆପଣ ଏବେଯଉ ପେଟ୍ରୋଲ ଟା ଆମକୁ ମିଳୁଛି ଆମେ ତାକୁ କହୁଚନ୍ତି ଇ ଟ୍ୱେଣ୍ଟି ପେଟ୍ରୋଲ ଇ ଟ୍ୱେଣ୍ଟି ପେଟ୍ରୋଲ ମାନେ ଆପଣଙ୍କର ସେଥିରେ ଅ-ଅଶୀ ପରସେଣ୍ଟ ପେଟ୍ରୋଲ କୋଡିଏ ପରସେଣ୍ଟ ଇଥାନଲ ଇଥାନଲ ମାନେ ଯୋଉଟା ଆପଣଙ୍କର ଆଖୁରୁ ଆଉ ମକ ମକାରୁ ସବୁଥିରୁ ମାନେ ଇଥାନଲ ବର୍ତ୍ତମାନ ସବୁଥରୁ ଭାବ ଇଥାନଲ ଟା କୁ କୁହାଯାଏ। ଯାଏ ବାଓଫିଅଲ ବୋଲି। ଆଉ ଇଥାନଲ ର କିଛି ବି ମାନେ ମାନେ ଏନଭାଇରମେଣ୍ଟ ଉପରେ କିଛି ବି ତାର ଖରାପ ଇଏ ନାହିଁ ଯେମିତି ପଟ୍ରୋଲ ଯେମିତି ଧୂଆଁ ବାହାରୁଛି କାର୍ବନଡାଇଅକ୍ସାଇଡ ବାରୁଛି କିନ୍ତ ଇଥାନଲ ଇଥାନଲୁ କିଛି ବାହାରୁନି ଇଥାନଲ୍ ଟା ତା ଇଜ ଏନ୍ଭାଇରମେଣ୍ଟ ଫ୍ରେଣ୍ଡଲି ତ ବର୍ତ୍ତମାନ ହଁ ଗ୍ରୀନ୍ ଫଏଲ୍ ଗ୍ରୀନ୍ ଫୁଏଲ୍ କହିପାରିବା ତ ସେଥିପାଇଁ ବର୍ତ୍ତମାନ ଗର୍ମେଣ୍ଟ ତ ଇ ଟ୍ଵେଣ୍ଟି ପି ଫୋଏଲ୍ ହିଁ ମାନେ ଇ ଟ୍ୱେଣ୍ଟି ହିଁ ଫୋଏଲ୍ ବିକୁଛି। ହ୍ୟାଲୋ।